ହାଲୋ।
ହଁ ହାଲୋ ହଁ ହଁ କୁହନ୍ତୁ।
ଆଉ କଁ କରୁଥୁଲେ କଣ?
ଏଇ ଚାହା ପିଇକି ବସିଥିଲି ଆଉ।
ଆଉ ଆଜି ଦିହିପର ରୋଷେଇ କଁ କରିଥିଲେ?
ଦିପହରେ ଭାତ ଡାଲି ଆଳୁ ଭର୍ତ୍ତା ଅଣ୍ଡା ଭୁଜିଆ
ହୁଁ ଆଉ ମୁଁ ଏବେ ତ ମାନେ ରୁଟି କଲି ଆଉ ପନିର ତରକାରୀ ଥିଲା। ଦିପହରେ କରିଥିଲି ପନିର ତରକାରୀ ସେ ପନିର ତରକାରୀ ଥିଲା ଖାଲି ରୁଟି କରିଦେଲି ହା ହା ଏବେ ବସିଥିଲୁ ଆଉ।
ହଁ କାମ ସବୁ ସରିଗଲାଣି।
ହଁ କାମ ସବୁ ସଇଲାଣି। ଆଉ ଆମେ ଆମେ ଟିକେ ରାମାୟଣ ବିଷୟରେ କଥା ହେଇପାରିଆ।
ହଁ।
ହଁ ମାନେ ଏ ମାନେ ରାମାୟଣ ଦେଖ ମାନେ ବହୁତ ମୁଁ ବହୁତ ଭଲ ପାଏ ରାମାୟଣ ଦେ ଖିଆକୁ ମାନେ ଟିଭିରେ ଦିଏ ବି ଆମର ମାନେ ଗାଁରେ ବି ହୁଏ ମୁଁ ବହୁତ ମାନେ ସୀତା ଚୋରିଠୁ ନେଇକି ଲବକୁୁଶ ଜନ୍ମ ମାନେ ମତେ ବହୁତ ଭଲ ଲାଗେ ଦେଖିଆକୁ।
ହଁ।
ଆମର ସେଠି ଆମ ଗାଁରେ ଏ ମାନେ ବାପଘର ଗାଁରେ ସେଠି ହୁଏନି। ମାନେ କଣ କହିଲ ଖାଲି ମାନେ ଫଟୋ ଥୋଇକି କି ଠାକୁରଙ୍କର ମାନେ ଛାମୁଣ୍ଡିଆ ଭଳିଆ କରିକି ସେ ମାନେ ଓହୋଳିଥିବା କଦଳୀ ଇଏ ମାନେ ସବୁ ଫଳ ଜିନିଷ ଓଳିଥାଏ। ମାନେ ବହି ରାମାୟଣ ବହିଟା ପଢନ୍ତି। ମାନେ ଏନ୍ତି ମୁଁ ଦେଖିଥିଲି କିନ୍ତୁ ମୋ ଶାଶୁଘର ଗାଁକୁ ଆସିଲା ପରଠୁ ମାନେ ମୁଁ ଦେଖୁଛି ପ୍ରତ୍ୟେକ ବର୍ଷ ମାନେ ଆମ ଛୁଆମାନେ ବି ଏଠୁ ଯାଉଛନ୍ତି ବେଶ ହେଇକି ବି ଠାକୁରଙ୍କ ଭେଷ ହେଇକି ମାନେ ରାମ ଲକ୍ଷ୍ମଣ ସୀତା ହେଇକି ବି ଛୁଆ ମାନେ ଯାଉଛନ୍ତି ଏଠୁ। ମାନେ ବହୁତ ଜା କୁ ବି ସେମାନେ ଯାଉଛନ୍ତି ବୁଝିପାରିଲେ କି ମାନେ ବହୁତ ଦେଖିକି ମତେ ମାନେ ଖୁ ପୁରା ଖୁସି ଲାଗୁଛି ଯେ ମାନେ ଯାହା ହେଉ ମାନେ ଆମେ ଓଡ଼ିଆ ମାନେ ରାମାୟଣ ବିଷୟରେ ଜାଣି ଆମେ ମୁଁ ମାନେ ନିହାତି ଦରକାରେ ମାନେ ଏତେ ଓଡିଆ ଆମ ରାମାୟଣ ହଉଛି ବଢିଆ। ବୁଝିପାରୁଛନ୍ତି କି ମାନେ ଯେତେ ଯାହା ହେଲେ ଓଡିଆ ମାନେ ଆମ ଗର୍ବ ମାନେ ଆମେ ଓଡିଆ ବୋଲି। ଆଉ ମାନେ ବହୁତ ଖୁସି ବି ଲାଗୁଛି ମାନେ ଏ ଦେଖିଲେ ବି ଆମ ଏଇ ଗାଁ ରେ ହୁଏ। ମୁଁ ବି ଯାଏ ମାନେ ଲୋକମାନେ ଅଛନ୍ତି ମାନେ ଏତେ ଦେଖିବାକୁ ରାମାୟଣ ଆମେ ଏତେ ପ୍ରିୟ ଯେ ମାନେ ବ ତାହି ପକେଇକି ବି ଆମେ ବସିକି ଦେଖୁ ମାନେ ଏତେ ପ୍ରିୟ ଆମର ଆମର ହୁଏ ଏ ମାନେ ଗାଁରେ ଆଉ ଆପଣଙ୍କର ସେମିତି ହୁଏ କି ଆପଣଙ୍କ ଗାଁରେ।
ହଁ ଆମ ଗାଁରେ ବି ହୁଏ। ଆମ ଏଠି ଶାଶୁଘରୁ ବାପ ଘର ଗାଁରେ ହୁଏନି ରାମା । ଆମ ଶାଶୁ ଘର ଗାଁରେ ହୁଏ। ସେଠି ବି ଭଲ ଭାବରେ ରାମଲୀଳା ହୁଏ ଛୋଟ ଛୁଆ ମାନେ ରାମ ସୀତା ଲକ୍ଷ୍ମଣ ହେଇକି ଗାଁ ଗାଁ ବୁଲିବେ। ଆଉ ଶୁ ଷ୍ଟେଜ ଉପରେ ବି ମାନେ ବଢିଆ ପାଗରେ ଏ ମାନେ ସବୁ ରାମୀରା ର ସୀତା ଚୋରୀ ହଉ କି ଲବ କୁଷ ଜନ୍ମ ହଉ କି ହନୁମାନ ଲ ଲଙ୍କା ହନ ହଉ ସବୁ ବଢିଆ ଭାବରେ ହୁଏ।
ହଁ ଠିକ କଥା କହିଲେ ମୁଁ ଏମିତି ଆମର ବି ଦେଖିଥିଲି ମାନେ ହନୁମାନ ଯିବେ ମାନେ ଛୁଆ ମାନେ ହୁଅନ୍ତି। ମାନେ ରାମ ଲକ୍ଷ୍ଣ ସୀତା ବି ହୁଅନ୍ତି ଫାଷ୍ଟ କଣ ଯିବେ ନା ସେଇ ଷ୍ଟେଜ ଉ ଫାଷ୍ଟ ଯିବେ ସେଠି ଯାଇକି ମାନେ ପୂଜା କରିବେ ତାଙ୍କୁ ଦୀପ ଧୂ ପ ଦେଇକି ମାନେ ଭୋଗରାଗ ସବୁ ଏମିତି ନଡିଆ କୋଦଳୀ ସବୁ ଭୋଗରାଗ କରିବେ। ଆଉ କରିସାରିକି ତାପରେ ସେମାନେ କଣ କରିବେ ନା ଆଉ ତାଙ୍କୁ ହନୁମାନ ଆସିବେ ହନୁମାନ ସେଆଡୁ ଡେଇଁ ଡେଇଁକି ଆସିବେ। ଆସିକି ତାଙ୍କ ଚାରିପଟେ ନାଚିବେ କଦଳୀ ହେଇକା ସବୁ ଓହଳେଇ ଦବ ସେଇ ସବୁ ପୁରା ଛଡେଇକି ଇଏ କରିକି ଖାଆନ୍ତି ମାନେ ଦେଖିକି ସେଇଟା ବୋହୁତ ଖୁସି ଲାଗେ ମୁଁ ତ ବୋହୁତ ମାନେ ମତେ ବୋହୁତ ଭଲ ଲାଗେ। ଆଉ ଶେଷ ଆସ ମୁଁ ଦେଖିବାକୁ କଣ କହିଲେ?
ତାଙ୍କୁ ହନୁମାନଙ୍କ ସେ ନାଚ ବି ଦେଖିବାକୁ ବଢିଆ ଲାଗିବ। ନା ସ ସତେ ଯେନ୍ତି ସେ ହନୁମାନ ନିଜେ ହିଁ ତାଙ୍କ ଦେହକୁ ପଳେଇ ଆସିଛି କି।
ହଁ ସେଇଟା ଶୁଣନ୍ତୁ ନା ସେଇଟା ତାଙ୍କ ଦେହର କିଛିଟା ମାନେ କଳା ଠାକୁରଙ୍କର ଯୋଉ ଚିତାଟେ ସେମାନେ ଲ ଗାନ୍ତି ମୁଣ୍ଡରେ ସେଇଟା ମାନେ ଭଗବାନ ତାଙ୍କ ଦେହରେ ଅଛନ୍ତି ମାନେ ସେଇଟାକୁ ଲକ୍ଷ୍ୟ କରିକି ହିଁ ପୂଜା କରନ୍ତି ମାନେ ତାଙ୍କ ଚିତାଟା ହୋଉ ଚନ୍ତି ଭଗବାନେ ଶ୍ରୀରାମ ସେଥିରେ ହିଁ ଅଛନ୍ତି। ବୁଝିପାରୁଛନ୍ତି କି ଆଉ ଶେଷକା ସେ ମାନେ ବୋହୁତ ମତେ ତ ଭଲ ଲାଗେ ମାନେ ବୋହୁତ ଦେଖିବାକୁ ଭଲ ଲାଗେ ଏଇ ଗାଁ ଗହଳିରେ ଠୁବି ଆମର ଏବେ ହେସ୍ ତା ହେଇଥିଲା ଆମର ଏଇ ଗାଁରେ ମନ୍ଦିର ହଁ ପଚିଶଟା ହେଇଥିଲା ଆଉ ସେତିକିି ବେଳେ ମାନେ ଭଜନ କରିଥିଲେ ଭଜନ କିର୍ ର୍ତନ କରିଥିଲେ ରାମ ଲୀଳା କରିଥିଲେ ତିନି ରାତି ଆଉ ମୁଁ ସବୁ ରାତିଆଙ୍କ ଯାଇଚି ମାନେ ଏତେ ବଢିଆ ଲାଗେ ଦେଖିବାକୁ। ଆଉ ଏମତି ବୋହୁତ ଭଲ ଲାଗେ ମାନେ ହନୁମାନ ଯୋଉ ଡେଇଁ ଡେଇଁକା ଆସନ୍ତି
ମାନେ ସେତେବେଳେ ଦେଖିବ ମାନେ ତମ ଲାଗିବ ସତରେ ମାନେ ଠାକୁର ପୁରା ରୁମ ଟାଙ୍କୁରି ଉଠିବ ସିଏ ଯେତେବେଳେ ନାଚିବ ମୁଁ ତ ଏ ମାନେ ମୋ ବାହାଘର ଏଇ ତିନି ଚାରି ବର୍ଷ ହବ ମୁଁ କେବେ ଯାଇନ ଥିଲି ଏଥରିକ ମୁଁ ପ୍ରଥମ ଯାଇଥିଲି ଚୈତ୍ର ପୂର୍ଣ୍ଣିମା ବେଳେ ହେଇଥିଲା ଏ ଏଥରକ ମୁଁ ପ୍ରଥମ ଯାଇଥିଲି ଦେଖିବାକୁ ସିଏ ଯେତେବେଳେ ହନୁମାନ ନାଚି ନାଚି କି ଆଇଲେ ମୁଁ ମୋ ସତେ ମୋ ମୋ ରୁମ ଟାଙ୍କୁର ଉଠିଲା ଦେଖିକି ପୁରା କାବା।
ଆଉ ଏବେକା କଣ ହୋଉଚି ନା ଦେଖନ୍ତୁ ଏବେକା ଛୁଆମାନେ ମାନେ ସେଡା ମାନେ ବୋହୁତ ଦେଖିବାକୁ ଭଲ ପାଉନାହାନ୍ତି ମାନେ ସେମାନେ କଣ କରୁଛନ୍ତି ଟିଭିରେ ହୋଉ କି ଟିଭି ତ ଅଧିକ ଦେଖୁନାହାନ୍ତି ମୋବାଇଲ ଦେଖୁଚନ୍ତି। ସେ କଣ କରୁଛନ୍ତି ମୋବାଇଲରେ ମାନେ ଏଇ ଟିକଟକ୍ ଭିଡିଓ ହୋଉ ଇଏ ସିଏ ମାନେ ଏମତି ଦେ ଦେଖୁଛନ୍ତି ରାମାୟଣ ଦେଖିବାକୁ କେହି ଭଲ ପାଉନାହାନ୍ତି ଯେହେତୁ ମାନେ ସିଏ କଣ ଆମର ହୋଉଛନ୍ତି ମାନେ ଓଡିଆରେ ମାନେ ଓଡିଆ ଲୋକଙ୍କର ଗର୍ବ। ଶ୍ରୀରାମ ମାନେ ସେଇ ତାଙ୍କର ଦେଖିଲେ ମାନେ ଆମ ମନଟା ମାନେ କଣ ଖୁସି ହୁଏ ମାନେ ଦେହ ମାନେ କ ମନ ପ୍ରାଣ କହିବାକୁ ଗଲେ ସବୁ ହିଁ କିଛି ମାନେ ଭଲ ଲାଗେ।
ମାନେ ସେତେବେଳେ ସବୁ କିଛି ଭୁଲି ହିଁ ଯାଆନ୍ତି।
ହଁ ଆଉ ଏବେକା ଛୁଆ କଣ କରୁଛନ୍ତି ନା କିଛି ମୋବାଇଲ ମାନେ ପୁଅ ଟିକେ ତାକୁ କହିବ ପୁଅ ଟିକେ ମୋବାଇଲରେ ଟିକେ ମାଇଲୁ ରାମ ଟିକେ ଦେଖ ଖିଆ ଦେଖିଆ ରାମ ଲୀଳା ଦୋଉଛି କି ନାଇଁ ସିଏ କଣ କରିବେ ସିଏ ଲଗେଇବେନି। ସେ ଛୁଆମାନେ କଣ କରିଏ ସିଏ ତାଙ୍କର ତାଙ୍କ ଇଚ୍ଛାରେ ସିଏ ଯାହା ଲଗେଇ ଦେଖିଏ ଆଜିିକାଲି ସେରା ଭୁଲି ଗଲେଣି କିନ୍ତୁ ପୂର୍ବୁରୁ ଆମର ଯାହା ସବୁ ଥିଲା ସେଇଟା ମାନେ ଦେଖିଲେ ମାନେ ଶ୍ରୀରାମଙ୍କର କି ମହାଭାରତ ହୋଉ ମାନେ ଏରା ସବୁ ଦେଖିଲେ ବୋହୁତ ଖୁସି ଲାଗେ। ଆଉ ଟିଭିରେ ବି ଦେଲେ ବି ମାନେ ଦେଖିକି ବି ବୋହୁତ ଖୁସି ଲାଗେ ଜାଣିପାରୁଚନ୍ତି। ବୁଝିପାରୁଛନ୍ତି କି?
ହଁ।
ଆଉ ଏ ଏବେକା ଛୁଆ ତ ସେରା ମାନେ ଭଲ ପାଉନାହାନ୍ତି ଖାଲି ଇଆଡୁ ସିଆଡୁ ଦିନଷ ସିଏ ଦେଖୁଛନ୍ତି। ଆଉ ଏଭଳିଆ ହୁଁ ଏବେକା ଛୁଆ ବି କ କଥା ବି ମାନେ ଶୁଣୁ ନାହାନ୍ତି ମାନୁ ନାହାନ୍ତି ଆଉ କହିଲେ ଶୁଣିଲେ ସିନା ଯାହା ତାଙ୍କୁ କହିବେ ହଁ କୁହନ୍ତୁ।
ଅବିକା ଛୋଟ ଛୁଆ ଖାଲି ଫୋନରେ ଦେଖିବେ ଯୋଉ ଇଏ ବାଇ ଚଢେଇ ନହେଲେ ଇଏ କାର୍ଟୁନ ଚ୍ୟାନେଲ ସବୁ ଏ ଯୋଉରା ତାଙ୍କ ମନ ପସ
ହଁ ସେଇଟା ଦେଖ ସେଇଥିରୁ ଗୋଟେ କଥା ମୁଁ କୋହୁଚି ଏଇ ମୋବାଇଲ କଥା ବି ଗୋଟେ କୋହୁଚି ମାନେ ମୋବାଇଲଟା ସେମାନେ ବିଶେଷ କରି ଛୁଆମାନେ ଧରୁଛନ୍ତି ମୋବାଇଲଟା ମୋବାଇଲଟା କଣ ଅଧିକ ଦେଖିଲେ କଣ ଭଲ କି। ମୋବାଇଲ ଟା ଆମ ଛୁଆଙ୍କର ମାନେ କଣ ସେଟା ତାଙ୍କ ମୁଣ୍ଡରେ ମାନେ ସେ କଣ ଚାରି କାନ୍ଦ ଏବେ ମାନେ ଛୁଆ ଜନ୍ମ ହଉଛନ୍ତି ବର୍ଷେ ଦି ବର୍ଷ ହେଉଛି ତାଙ୍କ ମାନଙ୍କୁ ମୋବାଇଲ ଧରେଇ ଦଉଛନ୍ତି ସେଇଟା କଣ କେତେ ଦୂର ଠିକ୍ ସେଇଟା ମାନେ ସେଇଟା ଭୁଲ କଥା। ମାନେ ଧରେଇ ଦେେଲେ କଣ ସେ ଚାରି କାନ୍ଥ ଭିତରେ ସେ ଛୁଆ ରହିଲେ ସେ ବଡ଼ ହେଲେ ସେ ମୋବାଇଲ ଦେଖି ଦେଖି ବଡ ହେଲେ। ସେମାନେ ଯେତେବେଳେ ବାହାରକୁ ବାହାରିବେ ସେ କିଛିଟା ଜାଣିପାରିବେ କି କିଛି ବି ଜାଣିପାରିବେନି। କିଛି ମାନେ ଯେ ଆମେ ଆଉ ଉଁ ବାହାର ଜିନିଷ ତ ଆମେ କାହାକୁ ବାହାରେ ଲୋକଙ୍କୁ ଦେଖିଲେନି କିଛି ବାହାର ପରିବେଶରେ ଆମେ ବୁଲିଲେନି। ଆମେ ଜାଣିବା କଣ ମାନେ ଛୁଆ ବି ନୁହେଁ ଏବେ ବି ଦେଖନ୍ତୁ ବୟସ୍କି ଲୋକ ବି ଦେଖନ୍ତୁ ସେମାନେ ବି ମୋବାଇଲ ଧରିକି ବସି ଯାଇଛନ୍ତି ଆଗରୁ ଯେମିତି ଆମେ ମାନେ ବସି ଗୋଟେ ଆମେ ମାନେ ଚାରି ପାଞ୍ଚ ଜଣ ବସୁଥିଲେ ଗାଁ ଗହଳିରେ ବି କୁହନ୍ତୁ ନା ସବୁଠି ମାନେ ଏମିତି ବସିକି ଆମେ କଥାବାର୍ତ୍ତା ହଉଥିଲେ ଯେ ଆମ ଘରେ ଆଜି କଣ ହେଇଥିଲା କି କଣ ତମ ଘରେ ହେଇ ଥିଲା ଏମିତି ମାନେ ବୁଝା କଥାବାର୍ତ୍ତା ହୁଅନ୍ତି ଏବେ କଣ ହଉଛି ନା ସେ ଯାହା ଟିକେ ଫାଙ୍କା ପାଇଲା ମାନେ ରୋଷେଇ ସରିଗଲା ତଙ୍କେ ମୋବାଇଲ ଦେଖିବେ।
ମାନ କେମତି ଶୀଘ୍ର ଶୀଘ୍ର କେମତି କାମ ସାରିକି ମୋବାଇଲଟା ବସି ଦେଖିବୁ। ଆଉ ସେଇଥେରେ ହିଁ ଟାଇମ ଇଏ କରିଦଉ ଟିଭି ହଉ ମୋବାଇଲ ହଉ କିନ୍ତୁ କା ସାଙ୍ଗେ
ଭଲ ଜିନିଷ ବି ଦଉଚି ଠାକୁରଙ୍କ ହେଇ ଦେଖିଲେ କଣ ଯେତିକି ବି ହଉ ଆମେ ଟିକେ ଠାକୁରଙ୍କ ଜିନଷ କି ଟିକେ ଟାଇମ ମିଳିଲା ଭଜନ କୀର୍ତ୍ତନଟିକେ ଶୁଣି ଏଇରାକ କିଛି ନୁହେଁ ଖାଲି ମାନେ ୟାଡୁ ସ୍ୟାଡୁ ଦେଖିବା ୟୁୁବ ଭିଡିଓ ଦେଖିବା ସେମିତି ଖାଲି ଦେଖୁଛନ୍ତି ଜାଇଁଲକି? ଛୁଆ ବି ବହୁତ ବିଗୁଡ଼ୁସନ୍ତି ସେଇଠେ ମାନେ ଯଦି ଛୋଟ ଛୁଆ ଯଦି ମାନେ ଖାଉନାହାଁନ୍ତି କି କଣ ତାଙ୍କୁ କଣ କରୁଛନ୍ତି ମୋବାଇଲଟା ଧରେଇ ଦଉଛନ୍ତି।
ମୁଁ ମୁଁ ତ ମୋ ଛୁଆକୁ ଫୋନ ବେଶୀ ଦିଏନି ଦେଖିବାକୁ। ମୋ ମୁଁ ଥର କହିବି ଦେଖୁଥିବି ସେ ମୋ ପାଖରେ ବସିବ ମୁଁ ତାକୁ ପାଟି କରିବି। ଉଡେଇଦବି ନଁ ତୁ ଯା କି ନହେଲେ ମୁଁ ଫୋନ ହିଁ ବନ୍ଦ କରିଦେବି। ଆଉ ଇଏ ବି ଆମ ବାକୁ ବି ଯଦି ଫୋନ ଦଉଥିବେ ତାଙ୍କୁ ଦେଖିବାକୁ କଣ କରିବି ମୁଁ ତାଙ୍କୁ ପା ପାଟି କରିବି ନାଇଁ ତାକୁ ଏତେ ଫୋନ ଦିଅନି କି ଫୋନ ଦେଖାଅନି ସେ ଅଧିକା ଇଏ ହେଇଯିବ।
ସେଇଆ ମୋବାଇଲଟା ଛୁଆଙ୍କୁ ଦବାଟା ଠିକ ନୁହେଁ ସେଇଟା ମାନେ ତାଙ୍କ ମେମୋରିଟା ମାନେ କଣ ତାଙ୍କ ମାଇଣ୍ଡଟା ମାନେ ସେଇଠି କଣ ସେ ଆଉ ବାହାରେ କି କିଛିଟା ଜିନଷ ସେ ଜାଣିପାରିବେନି ମୋବାଇଲ ଭିତରେ ଛୁଆ ପଶିକି ରହିଲେ ମାନେ ସବୁବେଳେ ମାନେ ସେ ମୋବାଇଲ ଖାଇବେ ମୋବାଇଲ ମାନେ ଯୁଆଡେ ଯିବାସେ ମୋବାଇଲ ଦେଖ ଆମେ ଏବେ କଣ କରୁଛନ୍ତି ନା ଅନଲାଇନ୍ ପାଠ ଛାଡୁସନ୍ତି ବୁଝିପାରୁଛନ୍ତି ଆମ କଣ ଭାବୁଛେ ଆମ ଛୁଆ ଅଲଲାଇନ ରେ ପାଠ ପଢିବେ ଠିକ ଅଛି ଅଲଲାଇନ ରେ ଯଦି ପାଠ ବି ଛାଡୁଛନ୍ତି ସେଇଟା କଣ କରିଆ ନା ଆମ ମାଆ ମାନଙ୍କର ଦାୟିତ୍ୱ ହେଉଛି କଣ ନା ଯେତେବେଳେ ଆସୁଛି ପାଠଟା ଆମେ ତାଙ୍କ ପାଖରେ ବସିକି ସେ ପାଠଟା ଦେଖିବାର ଅଛି। ଆମେ ଯଦି କଣ କରିବା ଛୁଆଙ୍କୁ ସେ ମୋବାଇଲ ଟା ଦେଇଦେଇକି ଆମେ କରିବା ଆମର ତ କାମ ଛୁଆ ତାର ଅନଲାଇନ ପାଠ କରିବ। କିନ୍ତୁ ଦେଖିଲା ବେଳକୁ କଣଉଛି ନା ଛୁଆ ଅଲଲାଇନ୍ ପାଠ ନ କରିକିସିଏ ଆଉ କଣ ଦେଖୁଚି ଆମେ ସେଟା ଜାଣୁଚେ କି। ଆମେ କିନ୍ତୁ ତାଙ୍କ ପାଖରେ ବସିକି ସବୁ ମାନେ ଦେଖିବାର ଅଛି। ମାନେ ଛୁଆ କଣ ମୋବାଇଲ ଦେଖୁଛନ୍ତି କି ଆଉ କଣ କରୁଛନ୍ତି ମାନେ ସେଟା ଦେଖିବାର ଅଛି ମୋବାଇଲ ଟା ଛୁଆଙ୍କଠୁ ଯେତେ ଦୂରରେ ରଖିବ। ସେଇଟା ହିଁ ଠିକ ହବ କାହିଁକିନା ଛୁଆଙ୍କ ପାଇଁ ଭଲ। ତାଙ୍କ ମୁଣ୍ଡ ପାଇଁ ମାନେ ତାଙ୍କ ମେମୋରି ହେଇିକା ସବୁ ଠିକ ରହିବ। ସବୁ ଭଲ ରହିବ ବୁଝିପାରୁଛନ୍ତି ଏଇଟା ହିଁ ଠିକ ଆଉ ଯେତେ ଛୁଆଙ୍କ ମୋବାଇଲ ତାପରେ ବଡ ଲୋକ ବି ଦେଖୁନାହାନ୍ତି ବଡ ଲୋକ ବି ମୋବାଇଲ ଦେଖୁଛନ୍ତି। ମାନେ ବଡ ଲୋକ ଦେଖିବେ ମୁଁ ଗୋଟେ ଯାଇଥିଲି ଗୋଟେ ଯୋଉ ମେଡିକାଲ ଯାଇଥିଲି ସେଠି କଣ ମାନେ ସେ ମୋବାଇଲ ଦେଖି ଦେଖିକି ମୋବାଇଲ ଦେଖିକି ବହୁତ ଲୋକ ଆଉ ମାନେ ମୁଁ ଦେଖିବ ମୁଣ୍ଡ ତାଙ୍କର ମୁଣ୍ଡ ମାନେ କିଛି କାମ କରୁନି। ମୋବାଇଲ ଦେଖିକି ବୁଝିପାରୁଛନ୍ତି ମାନେ କାହିଁକି ଆମେ ମୋବାଇଲଟା କଣ ନ ଦେ ଦେଖିଲେ ଆମର ହବନି ଆମେ ଲୋକଙ୍କ ସହିତ ମିଶିବା ଲୋକଙ୍କ ସହିତ କଥାବାର୍ତ୍ତା ହେବା। ବାହାର ଜିନିଷ ବାହାରେ ବୁଲିବା ଆଜି ଏଇଟା ଅ ଆମେ ଆମ ଗାଁ ଗହଳିରେ ବି ରହିଲେ ଆଜି ଇଆଡେ ବୁଲିବା କି ମାନେ ବାହାର ଜାଗାକୁ ବୁଲାବୁଲି କରିବା ମାଇଣ୍ଡଟା ସେଇଥିରେ ମାନେ ମୁଣ୍ଡଟା ଆମର ଠିକ ରହିବ। ଆମେ ଯଦି ସବୁବେଳେ ଘରେ ଗୋଟେ ଘରେ ପଡିକି ମାନେ ଚାରି କାନ୍ଦ ଭି ଭିତରେ ପଡି ଖାଲି ମୋବାଇଲ ଦେଖିବା ସେଇଟା ଠିକ କି? ସେଇଟା ଜମା ବି ଠିକ ନୁହେଁ ବୁଝିପାରୁଛନ୍ତି?
ହଁ ଆଜିକାଲି ତ କେହି ମାନେ ଆ କାଲି ତ କେହି ଯିବାକୁ ବାହାରେଯାଇ କାହା ସହିତ ବସିବାକୁ ସେ କଥା ହବାକୁ ଭଲ ପାଉନାହାନ୍ତି। ମାନେ ଏବେ ପାଇଯାଇଛନ୍ତି ଏସି। ସବୁ ଏସିରେ ବସିକି ଏଇ କିଏ ବାହାରୁକୁ ଯାଉଛି ଏ ଏସି ବସ ଫୋନ ଦେଖ। କିଏ ବାହାରକୁ ଯାଉଛି ଏସିରେ ବସି ଟିଭି ଦେଖିବା?
ଖରାପ୍ ସେରା ଆମେ ସେଇଟା ସିନା ଭାବୁନେ କିନ୍ତୁ ଦେହ ପାଇଁ ଖରାପ୍ ସେଇଟା। ଆମେ ଯେତେ ବାହାରେ ବୁଲିବା ଯେତେ ଲୋକଙ୍କ ସହିତ ମିଶିବା ଯେତେ କଥାବାର୍ତ୍ତା ହେବା ଆମ ମାଇଣ୍ଡ ବି ଭଲ ରହିବ ଆମ ଦେହ ବି ଭଲ ରହିବ ଆମେ ସବୁ କିିଛି ମାନେ ଦେଖ ତମେ ନିଜେବି ଭାବୁଥା ମାନେ ମାନସିକ ଚିନ୍ତାରେ ସବୁ ଠିକ୍ ଠାକ୍ ରହିବ। ଆଉ ଆମେ ଯଦି ମାନେ ଖାଲି ମୋବାଇଲ୍ ଦେଖିବା। ଏସି ଭିତରେ କହିବା ଶୋଇବା ସେଇଟା ତ ଭୁଲ୍ ଇଏ
କିନ୍ତୁ ଏସି ମାନେ ଦିହ ପାଇଁ ଏସି ବି ଏସି ବି ଝିଅ ପାଇଁ ବି ବହୁତ୍ ଖରାପ୍ ମାନେ ଯୋଉ କଣ? କହିଲା ମାନେ ଏସିି ପବନ ଯୋଉ ବାଜିବ ଆମ ଦେହରେ ଯୋଉ ଯୋଉ ଝାଲ ଅଂଶ ଯୋଉ ଥାଏ ଆମର ସ୍କିନ୍ କି ଶୁଖେଇବ। ମାନେ ଇଏ କରିବ ସିଏ ବି ଦେହ ପାଇଁ ସେତ ଭଲ ନୁହେ ଏ ସବୁ ଥଣ୍ଡା ହବ କାଶ ହବ। ଛୁଆଙ୍କୁ ବି ଏବେ ପ୍ରାୟ ନେଇକି ଏସିରେ ଶୁଆଉଛନ୍ତି। ମାନେ ଏ ଭଲ ନୁହଁ
ଏବେ ତ ଛୁଆ ଶୁଣନ୍ତୁ ଏବେ ତ ଛୁଆ ଜନ୍ମ ହଉଛନ୍ତି ବି ସେ ମାନେ ତାଙ୍କ ଘରେ ମାନେ ଏସିି ଭିତରେ ରଖୁଛନ୍ତି କିନ୍ତୁ ଦେହ ପାଇଁ ସେଇଟା ଖରାପ୍ ସେଇଟା କଣ ଠିକ୍ ସେଇଟା ସେଇଟା ଦେହ ପାଇଁ ବହୁତ୍ ଖରାପ୍ ସେଇଟା ମା ମାନେ ଜାଣିବା ଦର ଘରେ ଏସି ଠୁବି ଛୁଆଙ୍କୁ ଦୂରେଇକି ରଖିବା କଥା ସବୁ ଜିନିଷ ଯୋଉଟା ଆମ ଦେହ ପାଇଁ ଭଲ ବାହାରେ ଦେଖ ଆମେ ଗୋଟେ ସକାଳୁ ଗୋଟେ ଛୋଟ ଛୁଆକୁ ଯେତେବେଳେ ଜନ୍ମ ହଉଛି ତାକୁ ସକ ସକାଳୁ ଉଠିଲେ ଦେଖ ମାନେ ସୂର୍ଯ୍ୟ କିରଣ ବାଜିବାକୁ ଦଉଛେ। ଫାଷ୍ଟ କିରଣଟା ସୂର୍ଯ୍ୟଙ୍କର ମାନେ ପଇଲେ କି ତାଙ୍କ ଦେହଟା କେତେ ମାନେ କେତେ ଭଲ ରୁହେ। କିନ୍ତୁ ଏବେ କଣ କରୁଛନ୍ତି ସେମାନେ କଣ ସ ସକାଳ ପାଇଲେ ଆଉ କିଛି ଜାଗା ନାହିଁ କେମିତି ଏସିଟା ଲଗେଇଦବା ସେଇଠି ଛୁଆ କୁ ଗଡେଇଦେବା। ମୋବାଇଲଟା ଗୋଟେ ଗୀତ ଲଗେଇଦବା ମୋବାଇଲ୍ ଗୀତ ଗାଇବ ମୋବାଇଲ୍ ଗୀତରେ ସେ ସେଇଥିରେ ଲୋରି ଶୁଣେଇବେ। ସେଇବି ଆମେ ନିଜେ ବି ଆମେ ମା ବାପା ମାନେ ଆଗରୁ ଜେଜେବାପା ଜେଜେମା ମା ମାନେ ପିଲାମାନଙ୍କୁ ଗପ ଗପ କହୁଥିଲେ ଲୋରି କହୁଥିଲେ? ମାନେ କେତେ କଣ କରିକି ସେ ଶୁଣଉଥିଲେ ମାନେ ଇଏ କରିକି ଏବେ ବି ମାନେ ସେଇଟା ବି ଆଉ କରୁନାହନ୍ତି ଛୁଆ ଛୁଆ ଗୋଟେପଟେ ମାନେ ମୋବାଇଲ୍ ଧରିକି ବଇଛି ଜେଜେବାପା ଜେଜେମା ବି ଗୋଟେପଟେ ମୋବାଇଲ୍ ଧରିକ ବସୁଛନ୍ତି। ସେ ଛୁଆ ଶିଖିବ କଣ ଜାଣିବ କଣ?
ସେ ତ ନିଜେ ନି ସିଏ ନିଜେ ହିଁ କହିବେ ନେ ଝିଅ ନେ ବାବା ନେ ଫୋନ୍ ଧଅ ଦେଖେ। ଏଇଟା ଦେଖେ ସେଇଟା ଦେଖେ ସେଇଟା ଦେଖେ